ଅଉ। ହେଲୋ।
ହ୍ୟାଲୋ।
ହଁ ମ୍ୟାଡ଼ାମ୍ ନମସ୍କାର।
ହଁ ମ୍ୟାଡ଼ାମ୍ ନମସ୍କାର।
ଆଛା ପ ହଁ ଏଇଠି ବସଥିଲି। ଆପଣ କଣ କରୁଥିଲେ?
ମୁଁ ବି ବସଚି।
ଆଛା ଚାହା ପିଇ ସାରଲେଣି ସନ୍ଧ୍ୟାରେ?
ହଁ ଚା ପିଇ ସାଇଲିଣି। ଆପଣ ପିଅନ୍ତି ଚା?
ନାଇଁ ନାଇଁ ମୁଁ ପିଏନି ମୁଁଫ୍ ମତେ ପସନ୍ଦ ନୁହେଁ। କଫି ଟିକେ ଟିକେ ପିଏ ଚାହା ପିଏନି ହଁ।
ହୋର ମ୍ୟାଡ଼ାମ୍ ଇଏ ଚା ପିଅନ୍ତିନି। ଯୋଉ ଆ ମତେ ମୁଁ ଯେତୋଳେ ବି ଚାହା ଅଭ୍ୟାସ କରିଲି ମତେ କହିଲେ ନାଇଁ ଚା ଚା ଟା ଭଲ ନୁହଁ। ଅଭ୍ୟାସ ଟା ଭଲ ନୁହଁ। ଆଉ ଚା ଟା ପିଇଲେ ଭଲ ନୁହଁ। ମୁଁ ବା ଜାଣିପାରିଲିନି ଚା ଟା ପିଇଲେ କଣ ଭଲ ନୁହଁ। ହୁଁ କିନ୍ତୁ ମୁଁ ମୋ ଜେଜି ହେରିିକାଙ୍କୁ ଦେଖିଚି ସେ କଂସାଏ କଂସାଏ ଚା ବୋଧେ ପିଇଯାଆନ୍ତି ଆଗ ବେଳେ।
ହୁଁ ହଁ ନିହାତି ସେମାନେ ସବୁ ପିଅନ୍ତି ଚାହା ସହିତ ମୁଢି ଏତେ ସାରା ପକେଇକି ଖାଉଥିବେ। ଚୁଡା ଭଜା ହେଲା ନାଇଁ ତ ଯୋଉ ଚୁଡା ଚୁନା ବି ପକେଇକି ଖାଇ ଦିଅନ୍ତି। ଆଗ କାଳରେ ସେମାନେ ଖାଉ ଥିଲେ ବୁଁ ମାନେ ପୁରା କଂସାରେ ହିଁ ଯାହା ଖାଆନ୍ତି ସେମାନେ। ମୁଢି ହେଲା ଯେଉଁ ଚୁଡା ହେଲା କି ଛତୁଆ ଚୁନା କି ସେଇ କ୍ୱେ ତାଙ୍କ ଟାଇମରେ ଚାଉଳ ଚୁନା ସବୁ କିଛି ସେ ପକେଇକି ଖାଆନ୍ତି।
ହଁ ସେ ସେମାନଙ୍କର କିଛି କି ହୁଏନି କାହିଁକି ଆମର କାଇଁ କଁ ହେଇଯିବ ମୁଁ କିଛି ବୁଝିପାରେନି ୟା ଭିତରେ ଲଜିକ କଣ ଅଛି।
ମୁଁ ବି ମ୍ୟାଡ଼ାମ ଜାଣିନି। ମୁଁ ବାସ୍ ଏତିକି ଶୁଣିଚି ଯେ ଚାହାରେ କଣ ଅଧିକ ଏସିଡିଟି ରେ ଯଦି ମାନେ ତମେ ଖାଲି ପେଟରେ ଟିକେ ପିଇ ଦୋଉଚ। ଅ ଲୋକ ଅଛନ୍ତି ନା ଥରେ ପିଇବା କି ଦୁଇଥର ପିଇବା ଠିକ୍ ଅଛି। ସକାଳେ ଥରେ କି ସନ୍ଧ୍ୟାରେ ଥରେ। କିନ୍ତୁ ତମେ ଯଦି ତାଠୁ ଅଧିକ ଥର ଖାଉଚ। ମାନେ କିଛି ଖା ଖାଦ୍ୟ ନ ଖାଇକି ଖାଲି ପେଟରେ। ପାଣି ବି ପିଉନ କି ତା ସଇତ କିଛି ଖାଦ୍ୟ ବି ଖାଉନ। ମାନେ ଯେମତି କି ବିସ୍କିଟ୍ ହେଲା ଟି କି ସେଉ ହେଲା କି ଚୁଡା ହେଲା ସେଗୁଡା ଯଦି କିଛି ବି ନ କୋଉଜ ଖାଲି ଚାହା ପିଉଚ ତ ତମର ଟିକେ ଏସିଡିଟି ଟା ଅଧିକ ହବ ହବ ଅଁ। କାସି ମୁଁ ବି ବୋହୁତ
କିନ୍ତୁ ମାର୍କ କରୁଚନ୍ତି ଆମ ଘରେ ମା ମାନେ ଓଷା କରୁଥିବେ ଚା ହିଁ ପିଇ ପକୋଉଥିବେ। ତାଙ୍କର କିନ୍ତୁ ସେ ଟାଇମ ରେ କିଛି ହୁଏନି ଆଉ ଚା ନ ପିଲଲେ ତାଙ୍କ ମୁଣ୍ଡ ଫୁଣ୍ଡ ଖରାପ ହେଇଯାଏ।
ମୁଣ୍ଡ ବିନ୍ଧା ହେଇଯାଏ। ଆଁ ମାନେ ସମସ୍ତେ ମାନେ କୁହନ୍ତି ଯେ ଚାହା ଚାହା ଟିକେ ଦେଇଦେ ମୁଣ୍ଡ ବିନ୍ଧା ହୋଉଚି। ଚାହା ନ ପିଇଲେ କିଛି କାମ କରି ହବନି। ଆଉ ସେ ସେଇ ଚାହାଟା ପିଇକି ବାରଟା ଗୋଟେ ଦିଟା ଯାଏ ମାନେ ଏଁ କାମ କରିଚଲଥିବେ। ହଁ ହଁ ତ
କିଛି ଲୋକ ସେଇ ତାଙ୍କରି ଜେନେରେସନ ର କିଛି ଲୋକ ଅଛନ୍ତି କି ନାଇଁ ଚା ପିଇନା ଚାପା ଭଲ ନୁହଁ। ମୁଁ କିନ୍ତୁ ଚା ପାଇଁ ପାଗଳ ସନ୍ଧ୍ୟା ସକାଳେ ଚା ନହେଲେ ମୁଁ ମୁଣ୍ଡ ଖରାପ ହେଇଯିବ।
ଆଛା ବୁଝିଲି ଯାହା ଗୋଟେ ଅଭ୍ୟାସ ହେଇଯାଇ
ଚା ଗୋଟେ ଅଭ୍ୟାସ ଆଉ କିଛି ନହେଲେ ଆ କି ଛି ଯଦି ମୁଁ ଘରେ ଗୋ ମାନେ ଝିଅ ଆମେ ଦ ଝିଅ ଝିଅ ଦି ଜଣ ନାନୀ ବା ହେଇଯାଇଛି ମୁଁ ଏ କାର କିଛି ହେଲା ଘରେ ବାପା ଚା ବନେଇଲେ ଚା ପିଇବୁ ହଁ ଦିଅ ମମି ହେଲା କିଛି ନାଇଁ ଚାହୁଁନ ଚା ପିଇବୁ ହଁ ଦିଅ କିଛି ଅସୁବିଧା ନାହିଁ ଏମିତି କରି କରି କରି କରି ଘରେ ନାନୀ ବି ମୋର ପାର୍ଟି କରେ ତୁମେ ତା ଅଭ୍ୟାସ ଖରାପ କରିସାରିଲାଣି କିଛି ବି ହେଇଯାଉ ଚା ପିଇବୁ ସେ ବି କହିଦଉଛି ହଁ କି ଦିଅ କିଛି ଅସୁବିଧା ନାହିଁ ଇ ହି ଚା ଦିଅ ଯା ପିଇ ଦେଇେଇକି ଆଗ ଚା ଅଭ୍ୟାସ କର ଦେଇକି ଏବେ କହୁଛନ୍ତି କି ତୁ ଚା ପିଉଛୁ ଚା ଭଲ ନୁହଁ କାହିଁ ସବୁବେଳେ ଚାହା ପିଉଛୁ ମୁଁ କୁ ହଁ ହଁ ହଁ ଅଭ୍ୟାସ କରରେଇଲ ତମେ କହୁଛ କାହାକୁ
ସେଇ କଥା ଅଭ୍ୟାସ କରାଇ ଦେଇଛନ୍ତି ଏବେ ଆପଣଙ୍କୁ କହୁଛନ୍ତି ଆଉ
ହଁ
ଆଛା ବୁଝିଲି
ଆଉ ମ୍ୟାଡାମ ଆପଣଙ୍କ ସେଆଡେ ପୁଣି ଆମର ତ ଏଠି ଦୀପାବଳି ମାନେ ବହୁତ ଭଲ ସେ କରନ୍ତି ଆପଣଙ୍କ ସାଡେ କେମିତି କଣ କରନ୍ତି?
ତୁମର ଏଠିବି ବି ବହୁତ ଭଲସେ ହୁଏ ଯୋଉ ଅ ଦୀପାବଳି ଦିନ ବଡ ବଡିଆ ଆଉ କୋଉ ଡକା ହୁଏ ସେଇଟା ଯେ ତ ଅମାବାସ୍ୟା ଦୀପାବଳି ଅମାବାସ୍ୟା ଜାଣିଥିବେ ଆମର ଯୋଉ ପିତୃ ପୁରୁଷଙ୍କୁ ପିଣ୍ଡ ଦିଆ ହୁଏ ତା ପୂର୍ବ ପୂର୍ବ ଅମାବାସ୍ୟାରୁ ନା ମହଳାୟ ଠୁ ଦୀପାବଳି ଅମାବାସ୍ୟା ପର୍ଯ୍ୟନ୍ତ ସମୟ ଥାଏ ଯେ ତମେ ତାରି ଭିତରେ କି ସେଇ ଦିନ ଯୋଉ ଦିନ ବି ମିଳୁଛି ତମେ ତମର ପୂର୍ବ ପୁରୁଷ ମାନଙ୍କୁ ପିତୃ ପୁରୁଷଙ୍କୁ ସବୁ ପିଣ୍ଡ ଦାନ କରିପାରିବ ତ ଆମ ଆ ଏପଟେ ସେମିତି ହିଁ ଯାହାର ପିଣ୍ଡ ଦାନ ବାକି ଥାଏ ସେମାନେ ପିଣ୍ଡ ପକାନ୍ତି ଆଉ ବଡ ବଡିଆ ବି ଡକା ହୁଏ ମାନେ ବଡ ବଡୁଆ ମାନେ ସେଇ ପୂର୍ବ
ସେଟା କୁହନ୍ତି ମଉଳା ପିଣ୍ଡ ନା ମାନେ ହଁ ମାମୁହର ସେପଟ ଲୋକ ମାନଙ୍କୁ ସେ ପିଣ୍ଡ ଦିଆ ହୁଏ
ଦିଆଯାଏ ଆଜ୍ଞା ସେଇଦିନ ସନ୍ଧ୍ୟାରେ ମୋ ଯୋଉ ଆପଣଙ୍କର କୁଲା କୁଲା ହେଲା କି ହଁ ସେଇଥିରେ ଯୋଉ ଲିଆରେ ଯନ୍ତି କିି ନହେଲେ କାହାର କାହାର ଅଟା ଅଟା ଯନ୍ତି କି ବି ମଝିରେ ଯୋଉ କାଉରିଆ କାଠି ଆମର ମିଳେ ଜାଣିଥିବେ ପତଲା ପତଲା କାଠି କାଉଁରିଆ କାଠି ପୋତା ହେଇକି ସେଟା ବଇ ଇଶାଣ ଠାକୁରଙ୍କ ପାଖରେ ଘର ଭିତରେ ଫାଷ୍ଟ ବନ୍ଦାପନା କରନ୍ତି। ଯାହା ଘରେ ପିଠାପଣା ବି ହବାର ଥାଏ ଛ ଛଣା ପିଠା ହେରିକା କାକରା ପି ଠା ମାଣ୍ଡୁଅ ପିଠା ବି ଛାଣିକି ପୂଜା କରନ୍ତି ଘରର ଯେତେ ବି ମେମ୍ବର ଥିବେ ସମସ୍ତେ ସମ ସେ କାଉଁରିଆ କାଠି ଧରିକି ପ୍ରଥମେ ଘରେ ଘର ଅଗଣାରେ ସେଟାକୁ ବଡ ମାନେ ପୂର୍ବ ପୁରୁଷ ମାନଙ୍କୁ ମନେ ପକେଇକି ଉପରକୁ ଟେକିବେ ମାନେ ନିଆଁ ବ ଯେମିତି ଦେଖା ହୁଏ ତାପରେ ମାନେ ତିନି ଥର ବଡ ବଡୁଆଙ୍କ ପାଇଁକା ସେ ତାର ଗୋଟେ ଅଛି କବିତା ଭଳିଆ ସେଟାକୁ ଗାଇକି ସେଇଟା ଟେକିବେ ଟେ କିଲା ପରେ ପୁଣି ବାହାରେ ଆସିକି ଆମର ଘର ବାହାରେ ରାସ୍ତାରେ ଯୋଉଟା ଘର ସାମ୍ନାରେ କିନା ସେଇଠି ବି ବଡୁଆ ବଡୁଆ ମାନଙ୍କୁ ସେଇ କାଉଁରିଆ କାଠି ଦେଖେଇବେ ଦେଖେଇକି ତା ସବୁ କାଉଁରିଆ କାଠି ତଳେ ପକେଇ ଦିଅନ୍ତି ଏ କେବଳ ତା ଥିରୁ ଖଣ୍ଡେ କାଠି ନିଆଁ ଲିଭିି ଗଲା ପରେ ତାକୁ ନେଇକି ଚାଳରେ ଖୋସା ହୁଏ। କୁହନ୍ତି ତ ସେଇଟା ଭଲ ବୋଲି ରହିଲେ ବର୍ଷେ ଯାଏଁ ତାକୁ ରଖନ୍ତି।
ହଁ କେବେ ଏଇ ବଡ ବଡୁଆ ଡା କରୁ ମୋର ଗୋଟେ ଜିନିଷ ମନେ ପଡିଲା ଆମେ ତ ସବୁ ପର୍ବପର୍ବାଣୀ ଗାଁକୁ ଯାଇଥାଉ ନା
ଆଜ୍ଞା।
ମୋର ଭାଇ ଭଉଣୀ ମାନେ ବି ବହୁତ ଆସନ୍ତି ଆମ ଘରେ ବି ବହୁତ ତ ଆମ ବଡ ଫ୍ୟାମିଲି ସମସ୍ତେ ଆସିଥାନ୍ତି ତ ଯେତେବେଳେ ବଡ ବଡୁଆ କୁ ଡାକନ୍ତି ତ ଆମେ ବାହାର ପଟରୁ ବସିଥିବୁ ସେମାନେ ଯାଇ ରାସ୍ତାରେ ଡାକୁଥିବେ।
ତ ସେମାନେ ଡାକି ବଡ ବଡୁଆ ହୋ ଅନ୍ଧାରରେ ଆସ ସେଇଠି ବସିଛନ୍ତି ପୂତନା ଦଳ ତାଙ୍କୁ ଖାଅ।
ଏମିତି ଡାକନ୍ତି ନାଇଁ
ହଁ ହଁ ମାନେ ବାପା ଜେଜି ହେରିକା ଅଲଗା ଡାକ ଥିବେ ତାଙ୍କର ହଁ ଏମାନେ ଗୋଟେ ଧରିକି କାଁଉରିଆ ଗୋଟା ଗୋଟା ହ ମାନେ ଆମଠୁ ଯିଏ ବଡ ଭାଇ କି ସାନ ଭାଇ ହେବେ ସେମାନେ ସବୁ ଧରିକି ବଡ ବଡୁଆ ଅନ୍ଧାରରେ ଆସ ଆଲୁଆରେ ନ ଯାଇକି ଏଇଗୁଡା ବସିଛନ୍ତି ଏଇଠି ଗୋଟା ଗୋଟା ନେଇକି ଯା ନହେଲେ
ଓହୋ ଏମିତି ଡାକନ୍ତି ନାଇଁ
ମାନେ ସେଉଟୁ ମାମା ହେରିକା ପାଟି କରନ୍ତି ତଥାପି ସେମିତି କିଛି ନାଇଁ ସିଏ ତାଙ୍କର ଅଲଗା ଆଡେ ଚାଲିଥିବେ ବାପ ବାପା ହେରିକା ସିଏ ତାଙ୍କର ପକାନ୍ତି ଆଙ୍କର ଗୋଟେ ମଜା ହେଲା। ବଢିଆ ମଜା ହୁଏ ସେଦିନ ବାଣ ତ ପୁଣି ଆ ଉପରେ ତା ଉପରେ ରଗ ରଖି ଯୋଉ ରସୁଣ ବାଣ ଆମର ଆସେନି ଆଉ ତଳକୁ ନ ଫୋପାଡ଼ିକି ନିଜ ଉପରକୁ ଫୋପ ଫୋପାଡିବେ ସବୁ ହୁଁ ହୁଁ ହଁ। ସେଟାକ ନର୍ମାଲ ବାଣ ଟା ନା ତାଦେହରେ ସେମିତି କିଛି କିଛି ନାହିଁ ଦେହରେ ବାଜିଲେ ବି ଢାଏ ଢାଏ ଫୁଟିବ। ସେ ପୁରା ଆମେ ଆ ଆମକୁ ମାନେ ବଡ ବଡୁଆ ଆସିବେ ଆମକୁ ନେଇକି ଯିବେ। ଖାଇବେ ଆମକୁ କହିକି ପୁରା ଫୋପଡ଼ା ଫୋପଡ଼ି ଆଉ
ହୁଁ ବୁଝିଲି।
ବଢିଆ ମଜା ହୁଏ ଗାଁଆ ରେ ହଁ ବାଣ ତ ବହୁତ ଫୁଟା ହୁଏ କିନ୍ତୁ ଏଇଗୁଡ଼ା ସବୁ ଯୋଉ ମ ଜା ଲାଗେ କିନ୍ତୁ ବହୁତ ଦିନ ପରେ ଯୋଉମାନେ ଯୋଉ ଥରକ ନ ଆସିଥାନ୍ତି ଭାରି ମନେ ପଡେ ସମସ୍ତଙ୍କ କ ଥା କି ଆମେ ଯୋଉଠି ଦୂରରେ ରହୁ କିଛି ଆ ମାନେ ମିଶି ନ ପାରୁ ବହୁତ ମନେ ପଡେ ସବୁ ଜିନିଷ।
ହଁ ସତ କଥା କାହା ସହ ମିଶି ନ ପାରିଲେ ବର୍ଷକୁ ଥରେ
ହାଁ ହଁ।
ହଁ ସେଇଟା ବହୁତ୍ ଭଲ୍ ଲାଗେ ବର୍ଷକୁ ଗୋଟେ ଗୋଟେ ପର୍ବ ହୁଁ। ନିହାତି ମାନେ ତମେ ସବୁ ପ ପରିବାର ସହିତ ଦେଖାହେଲେ ଭଲ ଲାଗେ।
ହଁ ଆଉ ଆଜିକାଲି ପିଲା ତ ସମ ସବୁ ଜିନିଷ୍ କୁ ନେଇକି ମଜାକ୍। କିଛି ବି ନହେଲେ ହେଇ ଗଛ ଗୋଟେ ହଲିଲା କି ଗଛ କଁ ହେଲା ହେଇଠି ବଡ ବଡୁଆ ବସ୍ ଚନ୍ତି।
ହଁ ହଁ ହଁ ନିହାତି।
ଛ ହଲେଇଲେଣି ଆଉ ମାନେ ଏତେ ହ ହସେଇବେ ସେଦିନ। ଭାରି ମାନେ ଆ ଯୋଉଠି ଯିଏ ବି ଥାନ୍ତୁ ଦିିବାଲି ହଉ କି ଛି ବି ଆମର ଏପଟେ କାର୍ତ୍ତିକଶ୍ୱର ହୁଅନ୍ତି। ଯୋଉ ଆମର ପଞ୍ଚୁକରେ ତିକିବେଳେ ବି ଗାଁ ପିଲା ସମସ୍ତେ ଆସ ନ୍ତି ହଁ ଘରକୁ ବି ସମସ୍ତେ ଆସନ୍ତି ମାନେ ବହୁତ ବଡ ଆକାରରେ ସେ ସବୁ ଜିନିଷ ସେଲିବ୍ରେଟ୍ କରା ହୁଏ।
ଓହୋ।
ହଁ।
ଆଜ୍ଞା।
ପୂଜା ହୁଏ ନା ମା ଲକ୍ଷ୍ମୀ ଗଣେଶ
ଲକ୍ଷ୍ମୀ ଗଣେଶକୁ ହଁ ହଁ ନିହାତି ସେଇଟା ତ ହୁଏ ତା ପୂର୍ବ ଦିନ ଧ ନନ୍ତେରସ୍ ବି ପାଲ୍ ହୁଏ।
ପାଳନ ହୁଏ ଆଉ ଆପଣ ଧନ୍ତେରସ୍ ରେ କିଣନ୍ତି କିଛି?
ଧନ୍ତରେସ୍ ରେ ହଁ ଯଦି ପଇସା ପତ୍ର ଠିକ୍ ଠାକ୍ ଅଛି ମୁଁ ସ ଏମ୍ ତି ନାହିଁ ଯେ ସବୁ ବର୍ଷ ସୁନା ରୂପା କି ଚାନ୍ଦ ସେ ଯୋଉ ଚାନ୍ଦିର କଏନ୍ ଆସେ ସବୁ ବର୍ଷ ବି ତ କିଣା ହେଇପାରେନି କିନ୍ତୁ ଆମର କିଣା ହେଇଚି ଝାଡୁ କିଣା ହୁଏ ହଁ ଝାଡୁ ଝାଡୁ କିଣା ହୁଏ ତା ଏମ୍ ତି କିଛି ନହେଲେ ରୂପା ଗୋଡ ମୁଦି ହେଲା କି ଆମର ଏଇ ଏଇ ଗତ ବର୍ଷ ଯୋଉ ଗଲା ଦୀପାବଳି ଏବେ ଦି ହଜାର ପଚିଶ ର ସେଇଥିରେ କିଣା ହେଇଥିଲା ରୂପା ଗୋଡ ମୁ ଦି ହଳଟେ ଆଉ ସିନ୍ଦୁର ଫରୁଆ ରୂପାର ଆଉ ଚାନ୍ଦିର ସେ ଯୋଉ କଏନ୍ ଆଉ ଲକ୍ଷ୍ମୀଙ୍କ ମୂର୍ତ୍ତି ଆସେ ସେଇଥିରୁ।
ହଁ ହଁ ସୁନା ରୂପା ତ ସୁନା କୁ କାଟି ଉଡେଇ ଦେଲାଣି।
ହଁ ଯେତିକି ପଇସା ଏବେ ହେଲାଣି ତ ସେମ୍ ତି ନାହିଁ ଯେ ସବୁ ବର୍ଷ ସୁନାକି ରୂପା କିଣା ହୁଏ କିଛି କିଛି ବ ର୍ଷ ଗ୍ୟାପ୍ ରେ ଆମର ଆସେ ନାହିଁ ତ ଛା ଯୋଉଟା ଛାଞ୍ଚୁଣୀ କହିଲ ଛାଞ୍ଚୁଣୀ ଆସେ ଆଉ ହଁ ଏମ୍ ତି କିଛି ଅଳ୍ପ କିଛି ନହେଲେ ଗୋଡ ମୁଦି ଟିକେ ଏମ୍ ତି ସେଡା ଟିକେ କମ୍ ରେ ହେଇଯାଏ ନା।
ହଁ ହଁ।
କିଣା ହେଇକି ରଖା ହୁଏ ଆଉ ଆପଣ ମ୍ୟାଡାାମ୍ କିଣନ୍ତି ନା ନାଇଁ?
ନାଇଁ ଆମର ସେମ୍ ତି କିଛି କିଣା ହୁଏନି ଯୋଉ ଥରକ ଯା ଇଏ ହେଲା ନେଇଆସୁ ଆଉ।
ଆଛା ଆଜ୍ଞା ଆଜ୍ଞା ସେଇ ସେଇଟା ସମସ୍ତଙ୍କ ଘରେ ଯ ଯଦି କିଛି ପଇସା ଅଛି ତ ଆଣିବା ନାହିଁ ତ ସ କିଣିବାର ତ ଅଛି ଛାଞ୍ଚୁଣି ବି ତ ଲକ୍ଷ୍ମୀଙ୍କୁ ବୋଲି କୁହନ୍ତି।
କୁହନ୍ତି କାଇଁ ଆମେ ଛୋଟ ବେଳୁ ତ ଆମେ ଦେଖିନଥିଲୁ ଧନ୍ତେରସରେ କମ୍ପଲସରୀ କିଣିବାର। ଏବେ ସବୁ ଗୋଟେ ଗୋଟେ ଫ୍ୟାସନ ହେଇଗଲାଣିଣି କି? ତମେ ଧନ୍ତୁରସରେ ନେଇ ପଳେଇ ଆସ। ଆସିବୁ ଘରକୁ ହଉ ତମ ଯୁଗ ଗଲା। ଅ କ ଆଜ୍ଞା ଆଉ ଆମର ବେଶୀ ସୋସିଆଲ ମିଡିଆ ମୁଁ ଡ ଖରାପ କରିଦିଏ।
ଠିକ କଥା ସୋସିଆଲ ମିଡିଆରେ ବହୁତ ଜିନିଷ ଭାଇରାଲ ହଉଚି ନା ଆମେ ଦେଖୁଚୁ। ଯେ ସାଙ୍କ କଣ କିଣିଲା କୋଉ ଟାଇପ ର ଜିନିଷ ନୂଆ ନୂଆ ଡିଜାଇନ ପଳେଇ ଆସିଛି। ଏଇଆ ଆସିଛି ଆମେ ବି ସେଇଟା ଦେଖିକି ଆମ ମୁଣ୍ଡ ଟା ଖରାପ କରେ ଯେ ଆମକୁ ବି ଦରକାର କି ଆମେ ଏମିତି ଗୋଟେ କଣ କିଣିବୁ। ବା ଆଉ ହଁ ଓ ହଉ ମ୍ୟାଡାମ କଥା ହେଇକି ଭଲ ଲାଗିଲା। ହଁ ଧନ୍ୟବାଦ ପରେ କଥା ହବ ଆଉ।
ହଁ ହଁ ହଁ
ହଁ।